ଗୁଡ଼୍ ଇଭିନିଂ ମ୍ୟାଡ଼ମ୍। ଶୁଭସନ୍ଧ୍ୟା ଶୁଭସନ୍ଧ୍ୟା।
ଶୁଭ ସନ୍ଧ୍ୟା ଆଉ କଣ ଭଲ ଅଛନ୍ତି? ହଁ ମୁଁ ଭଲ ଦ୍ୱିପ୍ରହରେ କଣ ଖାଇଥିଲ?
ଆଜି ଏଇ ବର୍ଷା ତ ହଉଥିଲା ଟିକେ ବର୍ଷା ପାଗରେ ଟିକେ ମା କରିଥିଲେ ପଖାଳ। ପଖାଳକୁ ବଡି ଏ ବଡିଚୁରା ଆଉ ପକୁଡି। ପକୁଡି ପଖାଳ ସହିତ ଖାଇଲେ ତ ପକୁଡି ଆପଣ ଜାଣିଥିବେ ତାର ମଜା
ହଁ ପୁରା ଆଉ ଟିକେ ଯଦି ଏଇ ଯୋଉ ସନ୍ଧ୍ୟା ଟାଇମ ରେ ଚା ସହିତ ଆଉ ଥରେ ପକୁଡି
ହଁ ବଢିଆ ଲାଗେ ମତେ ତ ବଢିଆ ଲାଗେ। ହଁ।
ଆଉ ଏବେ କଣ କରୁଛନ୍ତି?
ଏଇ ଯାଇଥିଲି ଛାତ ଉପରକୁ ଟିକେ ଗଛ ସବୁ ଲଗେଇଛି। ମତେ ଟିକେଏ ଗଛ ଲଗେଇବା ବହୁତ ଭଲ ଲାଗେ ହଁ ମୁଁ ଗଛ ଲଗାଏ।
ହଁ ବହୁତ ଭଲ କୋଉ କୋଉ ଗଛ ଲଗେଇଛନ୍ତି?
ମୁଁ ଲଗେଇଛି ଆପଣ ଜାଣିଥିବେ ଗେଣ୍ଡୁ ଗଛ ଗୋଲାପ ଆଉ ଆମର ସଦା ବିିହାରୀ। ଆଉ ଆଉ ଯୋଉ କଞ୍ଚା ଲଙ୍କା ବି ଲଗେଇଛି। ଆଉ ଆମର ଟମାଟ ଆଉ ପରିବା ବି କେତେଟା ଲଗେଇଛି ଶାଗ ଶାଗ ଗଛ ବି ଲଗେଇଛି ଆମର ଯୋଉ କଖା ରୁ ପାଣି କଖାରୁ ବି ଲାଗିଛି।
ହେଲା ଆଉ କଖାରୁ ଫଳିଲାଣି।
କଖାରୁ ନା ଏବେ ଲଗେଇଛି ଏଇ ହବ ମାସେ ହବ ଲଗେଇଛି ଆଉ। ତାର ପତ୍ର ହୁଏ ପତ୍ର ଆଣିକି ଆମେ ରୋଷେଇ ମାମା ରୋଷେଇ କରିଦିଅନ୍ତି।
ହଁ ତାର ଶାଗ ତାର କାଞ୍ଜି ବହୁତ ବଢିଆ ଲାଗେ ଜାଣିଛ ନା ତାର ବହୁତ ବହୁତ ବଢିଆ ତାକୁ ଅରୁଆ ଚାଉଳ ପକେଇକି ବନେଇବ।
ହୁଁ ହୁଁ ଓହୋ ଶାଗରେ କାଞ୍ଜି ବି ହୁଏ?
ହଁ ହଁ ସେଇ ଯୋଉ କଖାରୁ ଶାଗର ଯୋଉ ପ କଖାରୁ ଯୋଉ ସାଗର ଯୋଉଟା ନୁହଁ କି ତମେ ଯୋଉ ପତ୍ର କହିଲ ସେଇଟାକୁ ତା କୁ ଅରୁଆ ଚାଉଳ ପକେଇକି ବନେଇବ ତାର କାଞ୍ଜି ହୁଏ।
ଓହୋ ହୋ ହ ମୁଁ କାଞ୍ଜି ଖାଇଛି ମା ତିଆରି କରନ୍ତି କଉଥିରେ କହିଲେ ଯୋଉ ଦହି କା ଞ୍ଜି ଆଉ ତୋରାଣୀ କାଞ୍ଜୀ ଏଥିରେ କରନ୍ତି ମୁଁ ଖାଇଛି ମତେ ଭଲ ଲାଗେ। ଆଉ ଗୋଟେ ଅଛି ଖୁଦ କାଞ୍ଜି ଜାଣିଥିବେ ଖୁଦରେ ହୁଏ ସେଇ ଟା ମୋତେ ଖାଇଛି ମତେ ବଢିଆ ଲାଗେ ଆଉ ଶାଗ କାଞ୍ଜି ଟା ମୁ ଏତେ ଜାଣିନି ଆଉ ଗୋଟେ ମୁଁ କାଞ୍ଜି ଦେଖିଚି ମୁଁ ଳା କାଞ୍ଜୀ ସେ କଣ କରନ୍ତି ନା ସବୁ ପ୍ରକାର ପନିପରିବା ପକେଇକି ଗୋଟେ କାଞ୍ଜୀ କରି ଦିଅନ୍ତି ମାନେ ଖୁଦ ଆଉ ପନିପରିବା ପକେଇକି କରନ୍ତି ଭେଣ୍ଡି। ସାରୁ ଏଇଗୁଡାକ ପକେଇ କରନ୍ତି।
ହଁ ଭଲ ଆଉ ତମେ କଣ ରୋଷେଇ କର ସେଇଟା ପୁରା ଭଲସ ସେ ପୁରା ସ୍ଵାଦିଷ୍ଟ ଯୋଉ କଞ୍ଜି ଉପରେ
ମତେ ଏତେ ତ ଆସେନି ଯାହା ମାହା ତିଆରି କରନ୍ତି ଆଉ।
ହଁ ହେଲେ ଆଉ କଣ କଣ ଗଛ ହଁ ମୁଁ କହୁ ଗଛରେ ଯୋଉ ସାର ଟା ତମେ କେମିତି ବନେଇକି ଦଉଛ ସେଥିରେ?
ମାନେ ସାର ତ କିଛି ମୁ
ମାନେ ଯୋଉଟା ଯୋଉ ଘର ଘର ବାଲା। ଜାଣିଛ କି ନାଇଁ ମୁଁ ତମକୁ ଏଥିପାଇଁ ପଚାରିଲି ଯେ ମୁଁ ତମକୁ କହିବି କହିକି କାହିଁକି କହିଲ ଏଇ ଯୋଉ ପ ରିବା ଚୋପା ତାକୁ ଆମେ କଣ ଫୋପାଡି ଦଉଛେ ନା ଯୋଉ ସବୁ ହେଇଗଲା ପରେ ସେଇଟା ବି ଯଦି ଗଛରେ ପକେଇବ ତାହେଲେ ସେଇଟା ବି ଗୋଟେ ସାର।
ହଁ ହଁ ମୁଁ ସେୟା କରେ ମୁଁ କଣ କରେ ମା ଯୋଉ ପରିବା କାଟନ୍ତି ସେ ପରିବା କୁ ମୁଁ ରଖିଦିଏ ମା ତ ଫୋପାଡନ୍ତିନି ତାକୁ ଆଉ ଯୋଉ ଆପଣ ଜାଣିଥିବେ ଆମର ଚା ର ଯଉ ଚା ପତଆ ତାକୁ ଚିନି ପଡିଥାଏ ଲାଗିଯିବେ ବୋଲି ମା କଣ ରନ୍ତି ଲେ ତାକୁ କଣ କରନ୍ତି ତା ରଖିଦିଅନ୍ତି ଛାଣିକି ତାପରେ ମୁଁ ତାକୁ କଣ ପରିବା ସହିତ ଗୋଳେଇକି ଦିଏ ଆଉ ଅଣ୍ଡା ଖୋଳରେ ଆପ ଆପଣ ଜାଣିଥିବେ ଅଣ୍ଡା ଖୋଳଟାବି ବୁଢିଆ ଆମ ଗ, ଗ ଗଛ ପାଇଁ ସାର ହିସାବରେ କାମ କରିବ। ଅଣ୍ଡା ଖୋଳ ପନିପରିବା ଆଉ ଚାପତି ମୁଁ ତାକୁ କଣ କରେ ନଷ୍ଟ କରେନି ମୁଁ ସବୁବେଳେ ଦେଇଦିଏ।
ଭଲ ଖାଲି ଏଇ ଯୋଉ ସନ୍ଧ୍ୟା ସମୟରେ ପାଣି ଦଉଛନ୍ତି ନା ସକାଳୁ ଦଉଛନ୍ତି ପାଣି।
ନାଇଁ ସକାଳେ ମୁଁ ଦିଏ କାରଣ ଆମର ତ ଜାଣିଥିବେ ତାପମାତ୍ରା ଟା କେତେପ ପ୍ରଭାବ ପକୋଉଥିଲା। କେତେ ଜୋରେ।
ହଁ ହଁ ଆମର ମାନେ ଏଇପଟ କଣ କି ଏତେ ବ ବର୍ଷା ହଉନି ଟିକେ କମିଯି
ଆଜ୍ଞା ହଁ ଏପଟେ ତାପମାତ୍ରା ବୃଦ୍ଧି ପାଇବା ଯୋଗୁ ଆଗରୁ ବର୍ଷା ଟା ଆଉ ଟିକେ ହେଇନି ହବ। କିନ୍ତୁ ବର୍ଷା ଦିନେ ହବ ଯୋଉ ପ୍ରକାର ଏଥର ଯୋଉ ଖରାଟା ହେଇଛି ତାପମାତ୍ରା ତା ତାର ବଢିଛି ସିଏ ବର୍ଷା ବି ସେମି ତି ହବ
ହଁ ପରା ଏଇ ଯୋଉ ଏବେ ଏତେ ଜୋର କି ଖରା ହଉଥୁଲା ଏବେ ପୁରା ବର୍ଷା ମାନେ ଯୋଉ ବର୍ଷା ଖାଲି ଉଠଉଛି କିନ୍ତୁ ବର୍ଷା ପକୋଉନି ଆଜି ପୁରା ହେଇଚି ଆମ ଆଡ଼େ ବର୍ଷା ତମେ ଆଡ଼େ।
ହଁ ହଁ ଆଜି ଟିକେ ବର୍ଷା ମେଘୁଆ ପାଗ କରିଥିଲା ତାପରେ ଟିକେ ବର୍ଷା ବର୍ଷା ବି ହେଇନି ମେଘୁଆ ପାଗ କଲା ପ୍ରଥମେ ତାପରେ ବର୍ଷା ହେଲା ଜୋରେ ବ
ବର୍ଷା ହେଲେ କିଛି ନାହିଁ ଯେ ଏଇ ଯୋଉ ରାସ୍ତା ହଁ ବ ବର୍ଷା ହେଲେ କିଛି ନାଇଁ ଯୋଉ ରାସ୍ତାରେ ଯୋଉ ଶୁଖିଲା ପତ୍ର ଏବେ ଯୋଉ ଖରା ଦିନ ପାଇଁ ଗଛ ଗୁଡ଼ା ସବୁ ସବୁ ଝାଉଁଳି ଯାଇଚି ତାର ଯୋଉ ପତ୍ର ଗୁଡ଼ା ପଡ଼ୁଚି ସବୁ ଏମିତି ଗୋଟେ ଗୋଟେ ଜାଗାରେ ରହିକି ସେଟା ପ ପଚି ଯାଉଚି ଆଉ ପୁରା ଗନ୍ଧ ହଉଚି ସେଇ
ଆଜ୍ଞା ହଁ। ସିଏ ପତ୍ର ଛଡା ସମୟଟା ବି। ଟିକିଏ ସିଏ ପତ୍ର ବ, ବର୍ଷା ତାହେଲେ ଯୋଉ ପବନ ସେ ଦିଏ ସେ ପବନରେ ବି ପତ୍ର ଗୁଡ଼ା ଯୋଉଟା ପାଚି ଯାଇଥିବ ପତ୍ର ସେଗୁଡାକ ପଡ଼ିଯାଏ ଆଉ। ଆପଣ କଣ ଲଗେଇଛନ୍ତି ଆପଣ କଣ ଗଛ ଲଗାନ୍ତି ବୃକ୍ଷରୋପଣ
ହଁ ମୁଁଁ ମୁଁ କ ରେ ମୁଁ ଏଠି ଟମାଟୋ ଗଛ ଲଗେଇଥିଲି ଯେ ସେଟା ଫଳ ଦେଇକି ସେ ମ ମରି ଗଲାଣି ମୁଁ କାଟିଦେଲିଣି। ଆଉ ଲାଗିଛି। ଘିଅ କୁଆଁରୀ ଗଛ ଲାଗିଚି। ଆଉ ତୁଳସୀ ଗଛ ଲାଗିଚି ଆଉ ଗୋଲାପ ଗଛ ଲାଗିଚି ଏବେ ଆମ ଘର ବାହାରେ।
ହଁ ହଁ ହଁ ଆପଣ ଜାଣିଛନ୍ତି ଘିଅ କୁଆରୀ ଗଛରେ ବହୁତ ତାର ଅ, ଓ ଔଷଧୀୟ ଗୁଣ ଅଛି ଜାଣିଥିବେ।
ମୁଁ ଜାଣିଚି ମୋର ଟିକେ କଣ କି କେଶ ଝଡିବା ସମସ୍ୟା ଅଛି ସେଇଟା ତ ଆଜି କାଲି ସମସ୍ତଙ୍କର ତ ମୁଁ ତାକୁ ସେଇ ଘିଅ କୁଆଁରୀ କୁ ନେଇକି ମୋ କେଶରେ କେତେବେଳେ କେତେବେଳେ ଲଗେଇଥାଏ।
ତାକୁ କଣ କରିବେ ଲଗେଇବେ ତ ଲଗେଇବେ ତା ସହିତ ତାକୁ ଖାଇବେ ଖାଇକି ବହୁତ ବଢ଼ିଆ।
ତାର ଖାଇ ଯୋଉ ସ୍ଵାଦ ନୁହଁ ସ୍ଵାଦ ଟା ଟିକେ
ହଁ ନାଳିଆ ଅଂଶ ଥାଏ କିନ୍ତୁ ତ, ଦେ, ପାଟି ପାଇଁ ଔଷାଧ ହେଇପାରେ କିନ୍ତୁ ଦେହ ପାଇଁ ବହୁତ ହିତକାରୀ ଆପଣ ଖାଇବେ ତାକୁ ତ ଦେଖିବେ ବାହାରେ ଯା ଗରେ ଆମର କଣ କରନ୍ତି ଜୁସ୍ କରିକି ପିଅନ୍ତି। ତାକୁ ଆପଣ ଯଦି ଏମିତି ଖାଇପାରିବେନି ତାକୁ କଣ କରନ୍ତି ବି ବିଟ ଲୁଣ ଜାଣିଥିବେ ବିଟ ଲୁଣ ପକେଇଦେବେ ଟିକେ-ଏ-ଏ-ଏ ଧଳା ଲୁଣ ବି ଯଦି ଚାହିଁବେ ଆପଣ ଟିକେ ପକେଇ ପାରିବେ ତା ତାପରେ ଆଲୋଭେରା ପକେଇବେ ପକେଇ ସାରିଲା ପରେ ଯଦି ଚାହିଁବେ ଲଙ୍କା ଆପଣ ଅପସନାଲରେ ରଖିପାରିବେ ମାନେ ତାକୁ ଚାହିଁଲେ ନେଇ ପାରିବେ ନ ନେଇ ବିି ପାରିବେ। ପିଇବେ ତାକୁ ଇଏ ଦେହ ପାଇଁ ବହୁତ ହି। ହିତକାରି ମୁଁ ପିଇଛି ମୁଁ ତିନଥର ଚାରିଥର ଖଣ୍ଡେ ପିଇଛି।
ନା ନା ମୁଁ ସେମିତି କେବେ କରିନି। କିନ୍ତୁ ମୁଁ ଗୋଟେ ମଗେଇଥିଲି ଗୋଟେ ବାହାରୁ ଗୋଟେ କମ୍ପାନୀରୁୁ ହେଲା
ଆଜ୍ଞା।
ସେଇଟା ମୁଁ ଉ ଏଇ ଯୋଉ ଘିଅ କୁଆଁରୀ ର ଗୋଟେ ଜୁସ୍ ମିଳେ ସେଟା ଆମ୍-ମ୍-ମ୍ ଯୋଉ କମଳା ରସ ର ଯୋଉ ଆସେନି ସ୍ଵାଦ ସେଇ ସ୍ଵାଦର ମୁଁ ଗୋଟେ ଗୋଟେ ଥର ମଗେଇଥିଲି ଆଉ ସେଇଟା ଗୋଟେ ଏ ଗୋଟେ ଥର ହିଁ ମୁଁ ଗୋଟେ ପିଇଛି ଆଉ ନା ପିଇନି। ପୁରା ଲେମ୍ବୁ ପରି ତାର ସ୍ଵାଦ ଆସେ ଭଲ ଲାଗେ।
ଉପାୟରେ ଯଦି ଏଇଟା ବହୁତ ଭଲ। କାହିଁକି କହିଲେ ଆପଣ ଦେଖନ୍ତୁ ଗୋଟେ ଜିନିଷକୁ ପାଉଡର ହଁ ପାଉଡର ନେବେ ଯେତ କେମିକାଲ ଦେଇ ବହୁତ ଦିନ ଯାଇ ସେ କଣ ରହିବା ପାଇଁତେ
ହଁ ହଁ।
ବହୁତ ସାରା କେମିକାଲ ସାଙ୍ଗେ ସାଙ୍ଗେ କୌଣସି ସୁ କରିକି କେମିକାଲ ମିଶି ନଥିବା ବଢିଆ। ଆଉ ତୁଳସୀ ପତ୍ରରେ ମୁଁ ଆପଣଙ୍କୁ କଣ କହିବି। ତୁଳସୀ ଗଛ ଆପଣ ଜାଣିଥିବେ ଯୋଉ ଥଣ୍ଡା ହେଲେ ମହୁ ଲଗେଇ